ଭଉଣୀ ହଁ କହ ଭଉଣୀ କଣ କହୁଛୁ
ଆଚଛା
ଏଇ ବସିଛି ଆଉ ତମେ କଣ କରୁଛ
ମୁଁ ଏଠି ବସିଥିଲି ଚାଲନା ଯିବ ଗୋଟେ କାମ ଅଛି
କଣ କହୁନା
େ ଶାଢୀ ସମ୍ବଲପୁରୀ ଶାଢୀ କିଣିବାର ଥିଲା ତ ଦାମିକିଆ ଶାଢୀ ଟିକେ ସାଙ୍ଗରେ ଗଲେ ଟିକିେ ଚଏସ୍ କରିଦେବା ଆଉ
ହଁ, ମୁଁ ବାଛ୍ ଭଲ ଭଲ ବାଛିଦେବି ଯେ ଲେ ଟିକେ ସମୟର ଅଭାବ ଏଇନା ହଉଛି। ତଥାପି, ତମର କେବେ ଦରକାର ଶାଢୀ କି-କିଣିବା ପାଇଁ କି?
ମୋର କାଲି କିଣିଲେ, ତର ବ୍ଲାଉଜ ଫ୍ଲାଉଜ ତିଆରି କଲେ ଏଇ ଦି ଚାରି ଦିନ ଭିତରେ ଦକାରେ ଆଉ।
ଓହୋ! ଓ ତମର ବାଆ ଘର ଅଛି ନାଇଁ। ତମେ
ହୁଁ, ହୁଁ ବାହାଘରେ ଅଛି ତମ, ଏଇ ଆକଂ ଜଣେ ଦାଦାଙ୍କ ଘର, ସେଥିପାଇଁ ଟିକ ଦଖ କାରେ ଆଉ।
ଓହୋ! ହଉ ଦେଖିବା ମୁଁ କାଲି ସମୟ ବାହାର କରିକି ଯିବା। ସମ୍ବଲପୁରୀ ଶାଢୀ ଗୋଟେ ଆଣିବ ଆଉ। ଆମର ତ ବହୁତ୍ ଫଙ୍ଗୁସ। ସମ୍ବଲପୁରୀ ର ବହୁତୁ ଗୁଡେ ଅଛି, ଅଲଗା ଅଲ-ଅଲଗା ପ୍ରକାର ସୁନ୍ଦର ସୁନ୍ଦର ଶାଢୀ ଗୁଡା। ତମେ ପାଞ୍ଚ ହଜାର ସାତ ହଜାର ରୁ ଆରମ୍ଭ।
ହଁ ସେଇ ଦଶ ହଜାର ଭିତରେ ଆଣିବା ଆଉ। ଭଲ ଶାଢ଼ୀଟେ ଯେମିତି ସୁନ୍ଦର ଲାଗୁଥିବ, ବା ଛୁଆ ଦି ଅଣ। ଅଛିିକି ଆଣିବା ଆଉ।
ଓ ହୋ କାଲି ତ ହଁ। କାଲି ତଥାପି, କେତେବେଳେ ସକାଳ ବେଳେ ଗଲେ ହବ ନା? ହ ଅପରାହ୍ନରେ ଯିବା। କେତେବେଳେ ଯିବା?
ସକାଳ ବେଳେ ପଳେଇବା। କାରଣ ଉଁମ ଚାରିଟା ବେଳକୁ ବର୍ଷା ବର୍ଷା ଆସୁଛିୁ ନା।
ଓହୋ! ହଁ ସେଇୟଆ ଭଲ ହୁଅନ୍ତା, ଚାରିଟା ବେଳେ ବି ବର୍ଷା ଆସୁଛି! ତ ଆମେ ସକାଳେ ପଳେଇବା ଆଉ।
ହଁ ସକାଳେ ପଳେଇବା ଭଲ ହବ। ଆଉ କଣ କରୁଛ?
ନାଇଁ, ମୁଁ ଯାଉଛି ଟିକେ, ପରିବା କାଟିବି ମୋ, ମାଁ ଟିକେ ଡାଲମା କରିବେ ତ? ଆଉ ଯଦି ତୁ ପରିବା କାଟିବି।
ମୁଁ ପା ଏବେଇ ରାତି ପାଇଁ ଖାଇବା ପାଇଁ ପ୍ରସ୍ତୁତି କରୁଛି। ରାତିରେ ଭାବୁଛି ଏପା ଗ ଯେମିତା ଦେଇଛି ଭାବୁ ସେ ରାତି ଦିଦି ଦିନ ବାପା କଲେ ଟିକେ ବରା ବାଛନ୍ତୀନି। ଆଉ ରାତି କି-ଇ ଟିକେ କରିଦେବା। କଣ ରୁଟି ତଡକା ଫଡକା ନହେଲେ ସନ୍ତୁଳା ଫନ୍ତୁ
ଭଲ ରୁ ରୁଟି ସନ୍ତୁଳା କଦୁବା ଟା ସବୁଠୁ ଭଲ ପେଟ ପାଇଁ ଭଲ। ହୁଁ ଆଉ ଦେହ ବି ଖରାପ ହବନି ଏ ଯୋଉ ବର୍ଷା ଦିନରେ
ଏ ଆମ ଛୋଟ ପୁଅ ଟା ବା ସନ୍ତୁଲା ଫନ୍ତୁଲା ଖାଇବାକୁ ରାଜି ହଉନି। ତାର ଟିକେ ଏଇ ଯୋଉ ସୋଲାପୋଲା ଆଜ୍ଞା ସେଇ ସୋଲା ଫୁଲା ତରକାରୀ ଟିକେ ଭଲ ସନ୍ତୁଳନ ହେଲେ ଟିକେ ଭଲ ଭଜା ଫଜା ହେଲେ ସେ ଟିକେ ଖାଇବାକୁ ଭଲ ପାଏ। ତରକାରୀ ଫକାରି ଟେ କଲେ ଚିଡୁଛି।
ତାକୁ ତମେ ତ ଖୁଇଦଉଥିବ ଆଉ।
ହଁ ଛୋଟ ପିଲା ଯେହେତୁ ଖୁଆଇଦଉଛି ଆଉ ନିଜେ ଯାହା କେକ୍ ଫେକ୍ ଯାହା ସବୁ ଖାଉଛି ଆଉ।
ହୁଁ ନହେଲେ ଏଇ ରୁଟି ଭାତ ତମେ ସବୁ ଖୁଆଇଦଉଛ ଉଁ ହଁ ହ ଭଲ।
ଯିବା ଟିକେ ଆଉ ବଜାର ଯିବା ଟିକେ କିଣା କିିଣି କଲେ ଟିକେ ମାଇଣ୍ଡ ଫ୍ରି ଲାଗିବ। ବୁଲିିବାଲିକି ଖାଇ ପିକି ଆସିବା ଆଉ।
ହଁ।
ଆଉ କଣ ପାଠ ପଢା ପଢି। କେନ ଚାଲିଛି।
ପାଠ ପଢା ମାନେ ଭଲ ଚାଲିଛି ସେମିତି ଆଉ।
ହ ଆଉ ସବୁ ଭାଇ ଭଉଣୀ କଣ କରୁଛନ୍ତି?
ମୋ ଭାଇ ଭଉଣୀ ଏଠି ପାଠ ପଢୁଛନ୍ତି ସନ୍ଧ୍ୟା ବେଳେ ହେଲାଣିି ନା ପ୍ରାର୍ଥନା କରିସାରି ପାଠ ପଢୁଛନ୍ତି ବସିକି ଆଉ। ନାଇଁ ନାଇଁ ମୋଠୁ ସାନ ମୁଁ ବଡ। ମୁଁ ତଳେ ମୁଁ ସାନ ଭଉଣୀ ଗୋଟେ ତା ତଳେ ଗୋଟେ ତା ତଳେ ଗୋଟେ ଭାଇ।
ଆଛା ଏ ସବୁ ତମ ମା ଙ୍କ ଦେହ? ତ ତରେ ଭଲ ଅଛ ତ?
ତାଙ୍କ ଦେହ ପା ବାପାଙ୍କ ଦେହପା ସବୁ ଭଲ ଅଛି। ଖୁସିରେ ଚାଲିଛି ପରିବାରଟି ଆମର ଆଉ।
ଛି ଦେଖୁନାହାନ୍ତି ଓଡିଆ ସିରିଆଲ ସବୁ ଦେଖୁନାହାନ୍ତି?
ହଁ ଦେଖୁଛନ୍ତି ଏଇ ତ ହେଲାଣି ଟାଇମ।
ହୁଁ ନା ଭଲ ଭଲ ସିରିଏଲ ଦଉଛି ପାର୍ଥନା ରେ ଗରୁଡ ପୁରାଣ ଲ
ହଁ ସିଏ ତ ଏଇତ ଆ ଉଁ ଆମର ମା ମାନେ ଏଇ ସବୁ ଜିନିଷ ଦେଖିବାକୁ ପସନ୍ଦ କରନ୍ତି।
ହୁଁ ମନେ ଗଲା ନୀଳ ଶ୍ରୀ ଜଗନ୍ନାଥ ଦଉଛି ନୀଳ ମାଧବ ଆଣିବା ସେଇ ରାଜା ପଠେଇଛନ୍ତି ତାଙ୍କ ସୈନ୍ୟ ମାନଙ୍କୁ ଆମେ ସବୁ ବସିକି ମା ର ମୋର ଦେଖୁ। ଆଉ ତମ ମାକୁ ବି କୁହ ସ ଦେଖ ଦେଖିବେ ଆଉ ସବୁ ଦେଖୁଛନ୍ତି ତ
ଦେଖନ୍ତି ସେଗୁଡା ବସିକି ଆଉ ଜଗନ୍ନାଥଙ୍କର ସବୁ ଜିନିଷ ଦେଖନ୍ତି। ଆଉ ସବୁ ଭଜନ କୀର୍ତ୍ତନ ଏଗୁଡା ସ ସବୁ ଦେଖନ୍ତି ପାଲା ହେଲା, ଯେମତି
ହଁ ପାଲା ତ ମୋ, ମୋ ମାଙ୍କର ବି ଭାରି ପ୍ରିୟ। ସେ ବସିକି ନା ଦେଖିବେ ଯେ ରାତି ଏଗାରଟା ଯାଏ। ସବୁ ସିରିଏଲ ପାଲାଠୁ ଆରମ୍ଭ କରି ଭଜନ, କୀର୍ତ୍ତନଠୁ ଆରମ୍ଭ କରି ସବୁ ଦେଖୁଛନ୍ତି।
ଓହୋ ଓ।
ଆଉ କଣ ଯାଇଥିଲୁ? କଣ ବୁଲାବୁଲି କରିବାକୁ ଯାଇ ଫଟ ଫଟ ଛାଡୁଥିଲ?
ହଁ ବୁଲାବୁଲି କଣ ସାଙ୍ଗଟାର ବାହାଘର ଅଛି ତ, ସେଇଥିପାଇଁ ଉ ଗାଁ ରେ କିଛି କିଛି କିଛି ଲୋକ ଡାକୁଛନ୍ତି ଖାଇବା ପାଇଁ। କନ୍ୟାଡାକରାରେ ସେଇଆକୁ ଯାଉଛି ଖାଇ ପିଇ ଆଉଛୁ ଆଉ
ହଁ ଭଲ ଏଇ ତ ଜୀବନ ଆଉ କଣ କରିବା? ଖାଇବା, ପିଇବା, ବୁଲିବା। ଟିକେ ମଜା ମସ୍ତି।
ହଁ।
ଯୋଉ ଆର ବର୍ଷ ଫିଷ୍ଟ କରିଥିଲେ। କେତେ ମଜା ଲାଗୁଥିଲା?
ହଁ ଭଲ ଆଉ ବଢିଆ ଲାଗୁଥିଲା। ତା।
ଆଉ ଯୋଉ ଯେତେବେଳେ ସବୁ ଯେତେବେଳେ ସବୁ ପଢୁଥିଲେ ଆମେ ଛୋଟ ଛୋଟ ହେଇଥିଲେ। ସବୁ ଫିଷ୍ଟ କରିବାକୁ ଆମ ବଡ଼ ଭଉଣୀମାନେ ସବୁ ଡାକୁ ଡାକନ୍ତି। ଆମେ ସବୁ ଯାଉ ବଣଭୋଜି କ କରୁ କେତେ ସୁନ୍ଦର ଲାଗେ। ସେ ନାଚ ସେ ଗୀତ ଆଉ ଅଛି? ଆଉ ଗୀ
ନା ସେ ଯୋଉ ସମୟ ସେ ସମୟ କାହିଁ ଗଲାଣି ନା ପିଲା ବେଳର ସ୍ମୃତି ଆଉ କଣ ଅଛି। ସେ ଯୋଉ
ସେଇ ଯା ବେଳେ ବେଳେ ଯେତେବେଳେ ଏକାନ୍ତ ତ ବସିଥିବ ସେ ସେଗୁଡ଼ା ସବୁ ମନେ ପଡ଼େ। ଯବେ କିି ଯାହା ମନ ଦୁଃଖ କରିବା କ କଥା ହଉ କଣ କରିବା ଦିନେ ଦିନେ ସବୁ କ କଥା ହେଇକି ଦିନେ ବଣଭୋଜି ଟିକେ କରିବା।
ହଁ ବଣଭୋଜି ଟେ କର
ସବୁ ଭଉଣୀ ମାନଙ୍କୁ ଡକେଇବା। ଡକେଇ ଡାକେଇ କରିବା ଆଉ।
ଭଉଣୀ ମାନଙ୍କୁ ଡକେଇବା ସବୁ ବଣଭୋଜି କରିବା ଖାଇ ପିଇ ମଜା ମସ୍ତି କରିକି ଘରକୁ ଯିବା।
ହୁଁ ସେଇ ଦିନ ଗୁରା ସେ ଯୋଉ ମା ହାତ ରନ୍ଧା ଆଉ କାହିଁ ଆମ ସବୁ ନିଜେ ରାନ୍ଧିକି ନିଜେ ଏଇନା ଖାଉଛୁ।
ଖାଇବାକୁ ସେଇଆ ସେ ସ୍ଵାଦ କାଇଁ ଆଉ ମା ହାତ ରନ୍ଧା ସ୍ଵାଦ
ହଁ ସେ ଯୋଉ ଟିକେ ବଡି ଚୁରି ଦେବେ ଯୋଉ ପ ଭର୍ତ୍ତା ଟିକେ କରିଦିଅନ୍ତି। ଆଳୁ ପଘାରା ଟିକେ କରିଦେବେ ସେ ଯୋଉ ମଜା ଆମେ ଏଇନା ନି ନିଜେ ରୋଷେଇ କରି ନିଜେ ଖାଉଛୁ।
ସେ ମଜା ଆଉ କାଇଁ ଆଉ ତମେ କେବେ ଘର ଆଡେ ଆସୁଚ?
ଘର ଆଡେ ଯାଇନି ଆଉ ଯିବା କୋଉଦିନ ଗୋଟେ ଦେଖିବା ଆଉ ଏଇନା ଆମର ବାହାଘରିଆ ଦି ଚାରିଟା ଅଛି ନା ସିଆଡେ ସେଠୁ ଯିବାକୁ ପଡ଼ିବ ସେଠି ଯାଇକି ଉଁ ମାନେ ହୁଁ ଦେଖା ଦେଖି କରି ବନ୍ଧୁବାନ୍ଧବକୁ ଆସିଲେ ଯାଇକି ଘର କଥା ଦେଖି
ତମ ଯା ବି ଆସିବ ନା ନ ହଁ ନହେଲେ ବନ୍ଧୁବାନ୍ଧବରେ ଆଉ କଣ
ହୁଁ ସେ ଆସିକି ଘରେ କାର୍ଡ ଦେଇ ଯାଇଚ
ହୁଁ କହିକି ଯାଇଚନ୍ତି।
ଯାହାହେଲେ ଯିବାକୁ ତ ପଡିବ ନା ହୁଁ। ନ ଗଲେ ଗୋଟେ ଖରାପ ଭାବିବେନି ଏତେ ବାଟେ ଆସିଲେ କହିବାକୁ ଯେହେତୁ ଘରୁ କୁ ଆସିକି କହିକି ଯାଇ ଚନ୍ତି ଆମୁକୁ ଯିବାକୁ ପଡିବ ନା ଯାହାହେଉ ଆସିକି କହିଲେ ଖୁସି ଲାଗିଲା। ଆଜିିକାଲି ତ ସବୁ ଫୋନ୍ ମାଧ୍ୟମରେ କହି ଦଉଚନ୍ତି। ହୁଁ ଭାଇ ମୁଁ। ପୁଅ ଆଜିକାଲି ଯୁଗ ଫୋନ୍ ମାଧ୍ୟମରେ କହି ଦେଉଛନ୍ତି। ଆଉ ସେ ସ୍ନେହ ଶ୍ରଦ୍ଧା ନାହିଁ କିଛି ନାହିଁ ଯାହା ହଉ ଇଏ ଆମ ତାଙ୍କୁ କଥା ର ରଖିବୁନା ଆଉ ସେ ଘରେ କାର୍ଡ ଦେଇକି ଯାଇଚନ୍ତି। ବାହାଘର ପତ୍ର ଦେଇକି ଯାଇଚନ୍ତି ଯୋଉ ଇଏ। ଏଇନା ଖାଲି ସବୁ ଛାଡ଼ି ଦେଉଚନ୍ତି। ସେଥିରେ ସେଥିରେ କହି ଦଉଚନ୍ତି ମୁଁ ଆଉେ ସବୁ କଣ ସନ୍ଧ୍ୟା ବେଳ ଖିଆ ପିଆ ସଇଲାଣି?
ହଁ ସେ ସନ୍ଧ୍ୟା ବେଳେ ଚୁଡ଼ା ସନ୍ତୁଳା ଖାଇଥିଲି ଆଉ ମା କରିଥିଲେ ସନ୍ଧ୍ୟା ଧୂପ ଦେଇ ସାରିକି ଆଉ ରାତିରେ ରୁ ରୁଟି ଡା-ଡାଲମା ହବ ଗୋ
ଡାଲମା ଗୋଟେ ବଢିଆ ଖାଦ୍ଯ ଭଲ ଖାଦ୍ୟ ଦେହ ପାଇଁ ଭଲ।
ତ ଡାଲମା ଅତି ପ୍ରିୟ
ଖାଇ ଦଉଚନ୍ତି ସବୁ ବାଜ୍ୟ ଖାଦ୍ୟ ବାହାର ଖାଦ୍ୟ ହୋଟେଲ୍ ଫୋଟେଲ୍ ରୁ ସେଗୁଡା ସବୁ ଫ୍ୟାଟ୍ ଫ୍ୟାଟ୍ ବଢ଼େ ଇ ଦେହରେ ପୁରା ଇଏ କରିଦେଉଚି ମ
ହଁ ସେଗୁଡା ଚର୍ବି ଖାଲି ବଢ଼େଇ ବ ଯାହା ନ ହେଲେ ଆଉ ଦେହ ପାଇଁ କିଛି ହିତକାରୀ ନୁହେଁ।
ଆଜ୍ଞା
ହୁଁ ଆଉ କଣ ସବୁ ସେମିତି ଚାଲିଚି ଆଉ ଏଇନା ତ ଆଉ ସମୟ ମାନେ ଚାଲିଚି ଯାହା ଯଦି କିଛି ଆଡୁ ସାଡୁ ଖାଇବ ତ ସେ ଆଗେ ପେଟ ଖରାପ ହବା ଝାଡା ହବା ତ ସୁନିଶ୍ଚିତ।
ହୁଁ ହୁଁ ନାଇଁ ନାଇଁ ଦେହକୁ ଜ ଦେହକୁ ଜଗି ରଖି ଖାଉ ଥିବ ନାଁ ଆଉ
ହ ସ୍ଵାସ୍ଥ୍ୟ ହିଁ ସମ୍ପଦ ଆଉ ଯଦି ଦେହ କୁ ନ ଜଗିବେ କିଛି କରିପାରିବେ ନାହିଁ
ହଁ ମୁଁ ବା ଟିକେ ୟାଡୁ ସାଡୁ ଖାଇଦେଲା ବେଳକୁ, ମୋ ଦେହ ପା ଖରାପ ହେଇଯାଉଛି।
ହ ସେଇ ତେଲ ମସଲା ଜିନିଷ ବରା, ପକ
ଏବେ ଯାଇଥିଲି ଡାକ୍ତରଖାନା, ଔଷଧ ପୁଳାଇ ନେଇକି ଆସିଛି। ଦିହ ପିହ ପୁରା ଖରାପ ହେଇଗଲା, ଥଣ୍ଡା ଫଣ୍ଡା ହେଇକି ଜର ଫର ୟାଡୁ ସ୍ୟାଡୁ ଖିଆହେଲା। ଛକରେ ବୁଲେଇ ବାଲେ ଖାଇଲୁ ବଜାରରେ ମୋ ଦେହ ବା ଖରାପ ହେଇଯାଇଛି।
ଓହ ଆଉ କଣ ଔଷଧ ଖାଇଛନ୍ତି ନା?
ହଁ ଔଷଧ ଖାଇଛି। ଓଷଧ ଖାଇଛି ଟିକେ କମିଛି ଆଉ, ମୋ ଭଏସରୁ ଜାଣିପାରୁଥିବ ମତେ କେତେ ଥଣ୍ଡା ହେଇଛି।
ହଁ ଦେହର ଟିକେ ଯତ୍ନ ନିଅ। ଦେଖିକି ଦେଖିକି ଚଳନ୍ତୁ ଆଉ ତମ ଦେ
ଦେହ ଦେହ ପାହା ତ ସବୁବେଳେ ଖରାପ ହଉଛି ଆଉ ପୁଅ ମୋର ଆଉ କଣ କରିବା ସବୁବେଳେ ଭାଇ ଆସୁ
ଡେଉଁରିଆ ପିନ୍ଧିବ ଡେଉଁରିଆ ପିନ୍ଧନ୍ତୁ।
ବାହାରେ ନା ଡେଉଁରିଆ ଫେଉଁରିଆ ଆଉ ଏଗୁରା ଏଗୁରା ଆଉ ଆଜିକାଲି କେହି ମାନୁନାହାନ୍ତି। ଏବେ ଯାହା ହେଲା ମେଡିସିନ ଔଷଧ ଉପରେ ସବୁ ଆଉ, ସବୁ ଏଇନା ଯାହା ହଉଛି ଡାକ୍ତରଙ୍କ ପରାମର୍ଶ। ସାଙ୍ଗେ ସାଙ୍ଗେ କର।
ହଁ।
ଆଉ ଆପଣ ଯୋଉ
ଆପଣ ଫୋନ୍ ଟିକେ କାଟନ୍ତୁ। ମୁଁ କର ପରେ କଥା ହବା ଆଉ।
କାଲି ତାହେଲେ ଆସିବ ଆଁ।
ହଉ ହଉ।
ହୁଁ।